ହାଲୋ।
ଆଜ୍ଞା ମ୍ୟାମ କୁହନ୍ତୁ।
ମ୍ୟାମ ମୋର ଟିକେ ଅସୁବିଧା ହେଇଛି ମୁଁ କେମିତି କଣ କରିବି ମତେ ବହୁତ ଦୁଃଖ ଲାଗୁଚି।
ହଉ ଆପଣ କୁହନ୍ତୁ ମାନେ କଣ ହେଇଚି ଯେ ମୁଁ ଯାହା ବୁଝେ ମାନେ ଥିବ ମୋ ପାଖର ଆଇଡିଆ ମୁଁ ଆପଣଙ୍କୁ କହିବି।
ମ୍ୟାଡ଼ାମ ମୁଁ କିଛି ଦିନ ପୂର୍ବୁରୁ କିଛି ମାସ ପୂର୍ବୁରୁ ମୁଁ ଗୋଟେ କୁକୁଡ଼ା ଫାର୍ମ ଖୋଲିଥିଲି। ଯେମିତି କିି ମୁଁ କିଛି ସଞ୍ଚୟ କରିପାରିବି କିଛି ଆୟ କରିପାରିବି। ତ ମତେ କିଛି କାରଣ ପାଇଁ ମତେ ଟାଇମ ଦେଇ ପାରିଲିନି ମୁଁ ସେ ସେମାନଙ୍କୁ ସେଥିପାଇଁ ମୁଁ ଗୋଟେ ଲୋକକୁ ଭରସା ସହିତ ତାକୁ ସେଇଠି ରଖିଥିଲି। ତାକୁ ମୁଁ ମାସୁକୁ ମାସ ଦରମା ବି ଦଉଥିଲି। କିନ୍ତୁ ସିଏ ତାର କଣ କିଛି ହେଇଛି ମାନେ ମୁଁ ବୁଝିପାରୁନି ସିଏ ବୋଧେ କିଛି ଅବହେଳା କଲା କିମ୍ବା କ କିଛି ଖାଇବା ଏପଟ ସେପଟ ଟାଇମିଙ୍ଗ ଏପଟ ସେପଟ କରିଛି ମୋର ଅଧାରୁୁ ଅଧିକା କୁକୁଡା ମରି ଯାଇଛନ୍ତି। ବହୁତ ଲସ୍ ହେଇଛି ମୋର ମୁଁ ବହୁତ କ୍ଷତିରେ ଚାଲିଛି ମୁଁ ମୋ ମୁଣ୍ଡ ଖରାପ ହେଇଗଲାଣି ମୁଁ କରଜ କରିକି କରିି ଥିଲି ମୁଁ ଏବେ କଣ କରିବି କିଛି ଜାଣିପାରୁନି ମୋ ପାଖରେ କିଛି ଉପାୟ ହିଁ ନାହିଁ‌।
ହଉ ଆପଣ ମାନେ କୁହନ୍ତୁ? ଆପଣ ମାନେ ଭଇଲ ଜତିର କୁକୁଡା ଆଣିଥିଲେ ନା ଏଇରକ କମ ପଇସା ର ଯା କୁକୁଡ଼ା କୁକୁଡା ଆଣିଥିଲେ।
ନାଇଁ ନାଇଁ ମ୍ୟାଡ଼ାାମ ମୁଁ ଭଲ ଜାଗାରୁ ହିଁ ଭଲ ଦେଖିକି କୁକୁଡ଼ା ଆଣିଥିଲି। ମୁଁ ଚାହେଁନି ମୋର ଲସ୍ ହଉ ମୁଁ ସେଥିପାଇଁ ଭଲ ଜାଗାରୁ ହିଁ ଆଣିଥିଲି, ଭଲ ଜାଗାରେ ତାଙ୍କୁ ରଖିଥିଲି। ଜଣେ ଲୋକକୁ ହିଁ ଲୋକକୁ ରଖେଇଥିଲି।
ଓ ତ ମାନେ ସିଏ ବୋଧେ ତାର ଯତ୍ନ ଭଲ କି ନେଇନାହିଁ। ତ କୁକୁଡ଼ା ମାନେ ମଧ୍ୟ ରୋଗରେ ମରିଗଲେ।
ହଁ ସେଇଆ ମତେ ବହୁତ ଦୁଃଖ ଲାଗୁଛି, କେତେ ଭଲ ସେ କୁକୁଡା ଗୁଡା ଟିକେ ଟିକେ ବଡ ହେଇଥିଲେ ସେମାନେ ମୋର ଏତେ ଲସ୍ ହେଲା, ମୁଁ ତାଙ୍କ ପଛରେ କେତେ ଖାଦ୍ୟ କେତେ ପାଣି କେତେ ଲାଇଟ୍। କେତେ ଗୋଟେ ଘର କରିଥିଲି ମତେ ବହୁତ ଦୁଃଖ ଲାଗୁଛି ମ୍ୟାଡାାମ ମୋ ପଇସା ସବୁ ବାାସିଗଲା।
ହ ଆପଣ ଚିନ୍ତା କରନ୍ତୁନି, ଆପଣ କହିଲେ କିଛି କୁକୁଡା ମରିଚ ମାନେ କିଛି କୁକୁଡା ବଞ୍ଚି ବିି ଥିବେ
ହଁ ମ୍ୟାଡାମ କିନ୍ତୁ ଫି୍ପଟି ପରସେଣ୍ଟ ରୁ ଅଧିକା କୁକୁଡା ମରିଯାଇଛନ୍ତି।
ହଉ ଆପଣ ମାନେ ମୋ କଥା ଅନୁଯାୟୀ ଆପଣ ସେ କୁକୁଡା ଯେତିକି ବି କୁକୁଡା ବଞ୍ଚିଛନ୍ତି ସେଥିକୁ ବିକି ଦେଇକି ଆଉ କିଛି ଚାଷ କରନ୍ତୁ। ଅ କୁକୁଡା ଛାଡିକି ଆପଣ ମାଛ ଚାଷ ବି କରିପାରିବେ। ମାନେ ଛେଳି ଚାଷ ବି କରିପାରିବେ କାହିଁକି ନା ଏବେ ମାର୍କେଟ ର ଆଇଁଷ ଜିନିଷ ଟା ମାନେ ଡିମାଣ୍ଡ ଟା ବେଶୀ ଅ ଅଧିକ ଅଛି। ତ ଏ କୁକୁଡା ମାନଙ୍କର ଯଦି କ୍ଷତି ହେଲା କିଛି ଅସୁବିଧା ଯୋଗୁ ମୁଁ ବୁଝୁଛି ଆଉ ଆପଣ ସେଇ ଯେତିକି କୁକୁଡ଼ା ବଞ୍ଚିଲେ ତାଙ୍କୁ ବିକି ଦେଇକି। ଆଉ ହେଇପାରେ ତ ତାଙ୍କୁ ବିକିଦଲା ପରେ ବି ଆପଣଙ୍କର ପଇସା ଆ କମ ପଡିପାରେ ଆଉ କିଛି ଚାଷ କରିବା ପାଇଁ। ତ ଆପଣ ଲୋନ୍ ବି ନେଇପାରିବେ ଆଉ ଅ ମାଛ ଚାଷ, କି ଛେଳି ଚାଷ, କଲେ ଆପଣଙ୍କ ସେଟା ଲାଭ ହବ, କାହିଁନା ଏ ଛୁଆ ଆଇଁଷଟା ମାର୍କେଟ ଚାଲିଛି
ମୁଁ ତ ସେଇଥି ପାଇ କୁକୁଡା ହିଁ ଚାଷ କରିଥିଲି। ଆଉ ଏମିତି ହବ ମଝିରେ ମୁଁ ଜାଣିନଥିଲି, ଆଉ ଏଇନା ଯଦି ମୁଁ ମାଛ ଚାଷ କରିବି ତାହେଲେ ମତେ ତା ଗୋଟେ ପୋଖରୀ କାଟିବା ପାଇଁ ପ୍ରଥମେ ପଡିବ ତା ପାଇଁ ପଇସା ଦରକାର। ମାଛ ଚାଷ କରିବା ପାଇଁ ବି ଲୋକ ଦରକାର ମୁଁ ତ ଆଉ ପାରିବିନି ନା। ତ ତା ପାଇଁ ବି ମତେ ଲୋକ ଦରକାର ତା ପାଇଁ ଖାଦ୍ୟ ଦରକାର ପୁଣି ପ୍ରଥମରୁ ଆରମ୍ଭ କରିବା ମୋ ପାଇଁ ଟିକେ କଷ୍ଟ କଷ୍ଟକର ହେଇଯିବ ମତେ ଲାଗୁଛି।
ଦେଖନ୍ତୁ ସେଟା ମାନେ ଆପଣ ଯାହାବି ଚାଷ କରନ୍ତୁ। ଆ ଆପଣଙ୍କୁ ନିଜେ ରହିକି ସବୁ କାମ ଦେଖିବା ଦରକାର କାହିଁକି ନା ଆଜି ଏ ଯୁଗ ର କାହାର ଉପରେ ଭରସା କରିହବନି। କିଏ ତା କାମ ଠିକ କରୁଛି ନ କରୁଛି। ତ ଆପଣଙ୍କୁ ଟିକେ ଟାଇମ ଦେଇକି, ଆପଣଙ୍କୁ ଯାଇକି ଦେଖିବା ଦରକାର, ଯେ ସେଟା କାମ କରୁଛି କି ନାଇଁ। ଆଉ ଦ୍ଵିତୀୟ କଥା ହଉଛି ମୁଁ ବୁଝୁଛି ବାକି ଯେତିକି ବି କୁକୁଡା ଅଛନ୍ତି ତାଙ୍କୁ ବିକି ଦେଇକି ଆ ଆଉ ଲୋନ ଆପଣ ଯଦି ନେଇ କି ବ୍ୟାଙ୍କ ରୁ କି ମୋ ପାଖରୁ ବି ନେଇକି ଆପଣ ମୁଁ ଚାହିଁବି ମୁଁ ଆପଣଙ୍କୁ କହିବି ତ ମାଛ ଚାଷ ଏବେ କରନ୍ତୁ। ମାଛ ଚାଷ କରିକିନା ଆପଣଙ୍କୁ ଲାଭ ଟିକେ ହେଇପାରେ। କାହିଁକିନା ମା ମାଛ ଏବେ ନାହିଁ ମାର୍କେଟ ର ଖାଲି ଏବେ କା- ଦେଶୀ ମାଛ ଅଛି। ଆ- ତ ଆପଣ ଯଦି ଲୁଣି ମାଛ କିଛି ଚାଷ କରିବେ ତ ଆପଣଙ୍କ ପାଇଁ ଲାଭଦାୟକ ହେଇପାରେ। ଆପଣଙ୍କୁ ବୁଝୁଚି ଆପଣଙ୍କ ଟିକେ ଲସ୍ ହେଇଚି ଆମର ମନ ଦୁଃଖ କି ଯଦି ଆପଣ ଲୋନ୍ ଫୋନ୍ ନେଇକି କରିପାରିବେ ତ ଆପଣଙ୍କ ପାଇଁ ଆଉ କିଛି ମାସ୍ ପରେ ଆ ଆପଣଙ୍କର ଯେ ଏବେ ଲସ୍ ହେଇଚି ସେଟା ଉଠିପାରେ ସେ ଲସ୍ ପଇସା ଟା।
ଆପଣ ଯାହା କହୁଚନ୍ତି ଠିକ୍ ତ କହୁଚନ୍ତି କିନ୍ତୁ ମତେ ମୁଁ ଆଉ ଥରେ ବଳ ଜୁଟେଇ ପାରୁ ନାହିଁ ମୁଁ ଟିକେ ସାହସ୍ ଜୁଟେଇ ପାରୁନାହିଁ ଯେ ମୁଁ ପୁଣିଥରେ ସେ ସବୁ କରିପାରିବି ବୋଲି। ଏତେ ଲସ୍ ଭିତରେ ଏତେ ଚିନ୍ତା ଭିତରେ ମୁଁ ସେ ପାରିବି ମତେ ଲାଗୁନି ଆଉ।
ଦେଖନ୍ତୁ ସେ କ ମୋର ଭାଙ୍ଗନ୍ତୁ ନାହିଁ। ଆ -ମଣିଷ ବହୁତ୍ ଥର ପଡେ ଆବ-ଆଉ ସେଟା ମହତ୍ଵର ଜୀବନ ପଡେ ଆପଣଙ୍କ ମ-ମନଦୁଃଖ କରିକି ଆଁ -ଉଁ। ମନ ଭାଙ୍ଗନ୍ତୁ ନାହିଁ ଆ- ଆ- ମୁଁ ଯାହା କହୁଚି ମୋ ଉପରେ ଭରସା କରିକି କରନ୍ତୁ ଆ -ଉ ମୁଁ ତିର କହିମି ଆପଣ ଯଦି ସେଇଠେ ତ କରିବେ ତ ମୁଁ ଆ ଆପଣଙ୍କୁ ନିହାତି ଆଶା ଦଉଚି ଯେ ଆପଣଙ୍କର ଯେତିକି ବି ଲସ୍ ହେଇଚି ସେତିକି ଛଅ ମାସ୍ ଭିତରେ ନିହାତି ଉଠିଯିବ ତାପରେ ଆପଣ ତାପରେ ଲାଭ ହିଁ ହବ ଆଉ କିଛି ଲସ୍ ହବାର୍ ନାହିଁ।
ଆପଣ ସତ କହୁଚନ୍ତି ତ?
ଆଜ୍ଞା ମୁଁ କାହିଁକି ମିଛ କହିବି ଆଉ ଗଡିଆ ପାଇଁ ମାନେ ପୋଖରୀ ପାଇଁ କହିତେ କନି ଆପନ୍- ଆପଣଙ୍କର କିଏ ଚିହ୍ନା କିଏ ବନ୍ଧୁ ଅଛନ୍ତି କି ମାନେ ଆପଣଙ୍କୁ ଯିଏ କମ୍ ପଇସା ର ପୋଖରୀ ଦେଇ ପାରିବେ ମାନେ?
ପୋଖରୀ ଦେଇପାରିବା କଥା ମୁଁ ଭାବୁଚି ଯଦି ମୁଁ ଆ- ଏଇ ବର୍ଷ ର ଉଁ-ପୋଖରୀ ଟା ଖୋଳିବି ମାନେ ଯଦି ଏଇ-ଏଇ ବର୍ଷ ମାଛ ଚାଷ ଟା କରିବି ଯଦି ବି -ମ ଲାଭ ହେଲା ତ ମୁଁ କାହିଁକି ଚାହିଁବିନି ଯେ ମୁଁ ସେ- ଦ୍ୱିତୀୟ ବର୍ଷ ବି କରିବି ତ ମୁଁ ଭାବୁଚି ମୁଁ ନି ନିଜଶ୍ଵ ଗୋଟେ ପୋଖରୀ କାଟିଦବା ମତେ ସୁବିଧା ହବ।
ନା ମୁଁ ଏଟା କିଷ ପାଇଁ କହିନି କେ ନା ଆପଣ କହିଲେ ନା କେ ଆପଣଙ୍କ ଟିକେ ଏବେ ଆ-ମନୋବଳ ନାହିଁ ଆଉ ଏତେ ଅର୍ଥ ବି ନାହିଁ ଯେ ଆପଣ ପୋଖରୀ ଖୋଳି ପାରିବେ ସେଥିପାଇଁ ମୁଁ କହିନି ଯେ ଆପଣଙ୍କର ବନ୍ଧୁବାନ୍ଧବ ଯଦି କିଏ ଥିବେ ତାଙ୍କର ପୋଖରୀ ଆପଣ ବର୍ଷ୍ ଷେ ନେଇକି ଆପଣଙ୍କ ଲସ୍ ଟା ଆଗେ ଉଠି ସାରୁ ଲାଭ ହନି ଆପଣ ଆପଣଙ୍କ ପଇସା ରୁ ହିଁ ଆପଣ ଆପଣଙ୍କର ଖୁଳିବେ ପୋଖରୀ। ଏବେ- ଏବେ ଯେ- ଯେହେତୁ ଆପଣଙ୍କର ଟିକେ ଅର୍ଥ ଅଭାବ୍ ସେଇପାଇଁ ମୁଁ କହିନି ଯେ ଆପଣ ଯଦି କିଏ ବନ୍ଧୁ କେ ଥିବେ ତାଙ୍କ ପାଖୁରୁ କେ-ଅ-ବର୍ଷେ କି କିଛି ମାସ୍ ଲିଜ ନେଇକି ପୋଖରୀ ଆପଣ ଆଉ ଚାଷରେ କରିକି ଦେଖନ୍ତୁ।
ସେଇ କଥା ବୁଝିପାରୁଚି ଯେ କିନ୍ତୁ ବନ୍ଧୁ ବାନ୍ଧବଙ୍କ ପାଖରେ ସେମିତି ମାଛ ଛାଡିବା ଭଳି ପୋଖରୀ ନାହିଁ। ଆଉ ଯାହା ପାଖରେ ବି ଅଛି ସେମାନେ ଦେଲେ ନାଇଁ ମତେ -ମତେ ଠିକ୍ ଲାଗୁନି ଯେ ସେମାନଙ୍କଠୁ ଆଣିବା ଦରକାର୍। ଆଉ ତ ମୁଁ ଭାବୁଚି ଯାହା ହବ ଦେଖାଯିବ ତ ମୁଁ ଲୋନ୍ ଆଣିକି ଭାବୁଚି କିଛି ଯଦି ହେଇପାରିବ କୋଉଠୁ ଲୋନ ଆଣିକି କିମ୍ବା ସୁଧରେ ଆଣିକି ଗାଁ ର କାହା ପାଖରୁ ମୁଁ ପୋଖରୀ ଟା କାଟିଦେବି।
ଆଜ୍ଞା ହଉ ଯଦେ ଆପଣ ଏଟା ବି ଠିକ ପ କରିବାିବା ଟା ଠିକ ରହିବ କାରଣ ଆପଣଙ୍କ ନିଜ ଚିନ୍ତାଧାରା ଆପଣ ବ୍ୟାଙ୍କ ରୁ ଯଦି ଲୋନ ନେଇ ନେଇକି ଆଉ ଆପଣ ଯଉ କୁକୁଡା ଥିଲା ଯାହାବି ବଞ୍ଚି ଥିଲେ ତାକୁ ବିକି ଦେଇକି ଯତି କରିବି ଭଲ ରହିବେ। ଆଉ ମାଛ ଚାଷ ବିଷୟରେ ଆଉ ବିଷୟ ଆପଣ ଜାଣିଛନ୍ତି ନା ପଚାରିଥାନ୍ତେ?
ମାଛ ଚାଷ ବିଷୟରେ ତ ଏତେ ମୋର ଧାରଣା ନାହିଁ। ତଥାପି ଆପଣ ଯଦି କିଛି କହିବେ ଟିକେ ଭଲ ହବ।
ମୁଁ କହନି କି ଏବେ ଅ ଆପଣ ଚିଙ୍ଗଡି ମାଛ ଟା ଚାଷ କରୁ କାହିଁକି ନା ଏବେ ଯେହେତୁ ଅ ମାର୍କେଟ ର ମାନେ ବେଶୀ ନୁନି ଗଛ ଲାଗେ ତ ମି ଚିଙ୍ଗିଡ଼ି ମା ଅଜ୍ଞ୍ୟା କୁହନ୍ତୁ
ଅଙ୍ଗିଡି ମାଛ ର ଚାହିଦା ବି ଏବେ ଟିକେ ମାର୍କେଟ ରେ ଅଛି।
ଆଜ୍ଞ୍ୟା ସେଇପାଇଁ ମୁଁ କହୁଥିଲି ମାଛ କି ଆଉ କିଛି ଯଦି ଲୁଣି ମାଛ ଆପଣଙ୍କ ହିସାବରେ ହେଇପାରିବ ଯେ ଆପଣ ମାର୍କେଟ ବି ଯାଉଥିବେ ଜାଣିଥିବେ ଯଦି ଆପଣ କରିପାରିବେ କିନ୍ତୁ ମୋ ହିସାବରେ ଚିଙ୍ଗଡି ଉ ବଡ ସିଂଡ଼ା ମାଛ ଏଇ ଯେ କହିଲ ଭଲ କେନା ଏବେ ବାହାଘରିଆ ସିିଜିନ। ଓ ବାହାଘଡିଆ ର ମାଛ ମାଂସ ମଟନ ସବୁ ହୁଏ। କି ମକ୍ସିମମ୍ ବାହାଘରେ ର ଚିଙ୍ଗଡା ମାଛ ଚିଙ୍ଗଡି ମାଛ ହୁଏ। ତ ସେଇ ପାଇଁଁ ମୁଁ କହିଲି ଆପଣଙ୍କୁ ଚିଙ୍ଗୁଡି କି ସିଙ୍ଗୁଣା ମାଛ ଚାଷ କରିଥାେ ଆପଣଙ୍କ ମାନ ସେଟା ଲାଭଦାୟକ ହେଇପାରେ।
ଆଜ୍ଞା ଆଜ୍ଞା। ତାହେଲେ ଚିଙ୍ଗଡି ମାଛ ହିଁ ଚାଷ କରିବି ଭାବୁଛି।
ଆଜ୍ଞା ଆପଣ ହଁ କୁହନ୍ତୁ କୁହନ୍ତୁ।
ଆଉ ତାହେଲେ ଆପଣ ଲୋନ ବିଷୟରେ ଯଦି ଟିକେ କୁହନ୍ତେ କୋଉଠୁ କଣ ଆଣିପାରିବି କିମ୍ବା କଣ ଡକ୍ୟୁମେଣ୍ଟ ଦର କାର ହବ ତମ ଟିକେ ଭଲ ହୁଅନ୍ତା।
ଆପଣ ଦେଖନ୍ତୁ ଆପଣଙ୍କ ଯେ ବ୍ୟାଙ୍କ ର ଏକାଉଣ୍ଟ ଟା ଅଛି। ସେ ବ୍ୟାଙ୍କକୁ ଯାଇକି ଆପଣଙ୍କୁ ଲୋନ ପାଇଁ ଇ କର । ବେଶୀ କିଛି ଡକ୍ୟୁମେଣ୍ଟ ଦରକାର ନାହିଁ। ସେତି ଆପଣ ଫାଷ୍ଟ ଯାଇକି ଆପଣ ଯ ବ୍ରାଞ୍ଚ କୁ ଯାଇକି କୁହ ମତେ ଲୋନ ନେବାର ଅଛି ସେମାନେ କହିଦେବେ ଯେ ଆପଣଙ୍କୁ କିସ କିସ ଡକ୍ୟୁମେଣ୍ଟ ଦରକାର। ବେସି ବେସି କିଛି କିଛି ଡକମେଣ୍ଟ ଦରକାର ହୁଏନି ଲୋନ ପାଇଁ ଖାଲି ଆଧାର କାର୍ଡ, ଫଟୋ ଆଉ କିଛି ପର୍ସନାଲ ଡକମେଣ୍ଟ ଦରକାର ହୁଏ ଯଦି ଆପଣ କେବେ ଆଗରୁ ଲୁନ୍ ନେଇଥିବେ ତ ସେଟା ଗୋଟେ ଥାଏ ସେ ଡକ୍ୟୁମେଣ୍ଟ ଟା ସେମାନେ ଦେଖିବେ ଆପଣ ଆଗରୁ କିଛି ନେଇଥିଲେ କି ଲୁନ?
ନା ନା ମୁଁ ଆଗରୁ କୌଣସି ଲୋନ ନେଇନାହିଁ।
ହଉ ତାହେଲେ ଠିକ ଅଛି ଆପଣ ବେଙ୍କଯାଇକି ପଚାରୁନ୍ତୁ। ତାପରେ ମାଛ ଚାଷ ଟା କରିବା ପାଇଁ ଆପଣଙ୍କ ପାଇଁ ଭଲ ରହିବ।
କିନ୍ତୁ ମୁଁ ଏମିତି ବି ଜାଣିଛି ଯେ ବ୍ୟାଙ୍କ ରୁ ଲୋନ ନେଲେ ଅଧିକା ଇଣ୍ଟରେଷ୍ଟ ଦବା ପାଇଁ ପଡେ କି କଣ ଏମିତି।
ହଉ ତାହେଲେ ଆପଣ କାମ କରୁନ୍ତୁ ଆପଣ କାଲି ମୋ ପାଖକୁ ଆସୁନ୍ତୁ ମୁଁ ଆପଣଙ୍କ କରିଦେବି ବିନା ଇଣ୍ଟରେଷ୍ଟ ସହିତ।
ହ ଧନ୍ୟବାଦ ଧନ୍ୟବାଦ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ ଆଉ ଥରେ ମୋ ମନୋବଳ ବଢେଇ ଦେଲେ। ଆଉ ମତେ ଏତେ ସାହାଯ୍ୟ କଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
ହଉ ଆଜ୍ଞା କାଲି ଆସନ୍ତୁ ହେଲା।
ଆଜ୍ଞା ଆଜ୍ଞା।
ଆଜ୍ଞା।